ଆଣିପାରୁଚନ୍ତି?
ହଁ ହଁ।
ଆଜ୍ଞା କଣ କରୁଛନ୍ତି?
ମୁଁ ଲେଖୁଛି ଫୁଟବଲ।
ଓହୋ। ଆଉ ଆପଣଙ୍କ ଖାଇବା ପିଇବା ଅଜି କଣ?
ଖାଇବା ପିଇବା ମୁଁ ଆଜି ଭାତ ଖାଇବି ଆଉ। ଆଉ ଘରେ ତରକାରୀ ହେଇଥିଲା ମିକ୍ସ ତରକାରୀ।
ଆଉ ଆପଣଙ୍କ ସେଇଆଡେ ବର୍ଷା ହଉଛି?
ଏବେ ନାଇଁ ସକାଳୁ ହଉଥିଲା।
ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ?
ନା। ସେ ପାଣିଆ ଋତୁଟା।
ଆଜ୍ଞା ଟିକେ କ୍ଲିୟରଲି କୁହନ୍ତୁ ଶୁଭୁନି।
ପାଣିଆ ଋତୁ।
ଆପଣଙ୍କୁ ପସନ୍ଦ ନୁହେଁ ନାଇଁ?
ହଁ ହଁ।
ଆଛା।
ଆଉ ତମର କୋଉ ଋତୁ ପସନ୍ଦ?
ମତେ ଶୀତ ଋତୁ ପସନ୍ଦ।
ସରିଲା ଆଉ ମତେ ଟା ସେଇ ଋତୁ ପସନ୍ଦ।
ମାନେ ମତେ ଶୀତ ଋତୁରେ ଟିକେ ବେଶୀ ମାନ୍ଦାଳିଆ ମାନ୍ଦାଳିଆ ଲାଗିବ ବୋଲି କା ପସନ୍ଦ ନୁହଁ ବାକି ଆଉ ସବୁ ପସନ୍ଦ।
ଓହୋ।
କିଛି କାମ କରିବାକୁ ଇଚ୍ଛା ହୁଏନି ଶୀତ ଋତୁରେ।
ଆଉ କଣ ଖାଦ୍ୟ ଖାଇଛ?
ହୁଁ ଖାଦ୍ୟ ଖାଇନି ଖାଇବି ଆଉ।
ଆଛା।
ଆଉ ଆପଣ ଏବେ କଣ ପଢ଼ାପଢ଼ି କରୁଛନ୍ତି?
ଏଇଟା ବ୍ୟକ୍ତିଗତ ଜୀବନ ଏ ସବୁ ଉତ୍ତର ତମକୁ ଦେଇହବନି।
କାଇ?
ନାଇଁ ସେମତି ନାହିଁକା ଆଉ।
ବ୍ୟତିକ ସୂଚନା ହେଇ ଯାଉଛି କି
ହଁ, ବା।
ଆପଣ କଥା ଟିକେ କ୍ଲିୟରଲି କହିଲେ ମତେ ଶଭନ୍ତା। ଆପଣ ଏମିତି ଫୁସ୍, ଫୁସ୍ ଠୁସ୍, ଠୁସ୍ ହେଇକି କହୁଛନ୍ତି, ମତେ ଶୁଭୁନି।
ସୁବିଲା ସୁବ
ସୁୁଭିଲା ସୁୁଭିଲା ହେଲୋ।
ହଁ, ଶୁଭିଲା ବା। ଆଉ କଣ ସୁବିଲା କହିଲ?
ଆଉ ଆପଣ କୁଆଡ଼େ ବୁଲା ବୁଲି କରିବାକୁ ଯାଇଁ ନାହାନ୍ତି?
ନା ମୁ ଯାଇନି ଏବେ ଯାଇଥିଲି ଆଉ ଏଠିକି କୋଉଠି ସେଇଟା ଆମର?
ଏକାମ୍ର ବନ।
କୋଉଠି ଗୋଟେ ମନ୍ ପଡ଼ୁନି ନାହିଁମ ଏକାମ୍ର ବନ ନୁହଁ।
ମନ ପଡ଼ୁନି ଜାଗା ଟା ବିିନ୍ଦୁ ସାଗର।
ଓ ବିନ୍ଦୁ ସାଗର ଯାଇଥିଲେ।
ହଁ।
ଓହୋ ମୋର ସେଇ ଜାଗାଟା ଭାରି ଫେବରାଇଟ ମୁଁ ମାସକୁ ମାନେ ସପ୍ତାହକୁ ନହେଲେ ବି ମାସକୁ ଯାହା ହେଲା ସେଠି ଥରେ ଦିଇ ଥର ତ ମିନିମମ୍ ଟା ମୁଁ ଯାଏ ମତେ ପସନ୍ଦ ବହୁତ ଅଧିକା।
ତା
ମାନେ ଏକୁଟିଆ ଯାଏନି ମୁଁ ସାଙ୍ଗମାନଙ୍କୁ ନେଇକି ଯାଏ।
ଆଚ୍ଛା କେତେଟା ସାଙ୍ଗ?
ଉଁ ଗୋଟେ ଦିଇଟା ସାଙ୍ଗକୁ ନେଇ ପଳାଏ ଯିଏ ବି ଆଭେଲେବୁଲ୍ ଥାଏ ନେଇକି ଯାଏହା
ହଁ ହଁ ଗୋ ଟେ ନା ଦିଟା ଭାବିକି?
ଗୋଟେ।
ବୁଝିପାଇଲି ଆଉ।
ବେଳେ ବେଳେ ଗୋଟେ ଆଉ ବେ ବେଳେ ବେଳେ ଗୋଟେ ଆଉ ବେଳେ ବେଳେ ଚାରି ପାଞ୍ଚ ଜଣ।
ଝିଲି ବୁଝିଲି।
ଆଜ୍ଞା। ଏଇ ପୂର୍ବଥରକ ଯାଇଥିଲି ମୁଁ ମର ବେଷ୍ଟ ଫ୍ରେଣ୍ଡ ସାଙ୍ଗରେ ଯାଇଥିଲି। ସିଏ ଆଉ ତାର ଏକ ପୁରୁଷ ବନ୍ଧୁ। ଆଉ ତାର ଏକ ମହିଳା ବନ୍ଧୁ ଆସିଥିଲେ ଆମେ ଯାଇଥିଲୁ। ହୁଁ ଆ ସେମାନଙ୍କୁ ଛାଡ଼ିକି ଆଉ ଗୋଟେ ସାଙ୍ଗଟେ ଅଛି ମୋର ଗୋଟେ ମହିଳା ମିତ୍ର ଅଛି ମୁଁ ତା ସହିତ ବି ଯାଏ। ଆଉ ଅଲଗା ଦି ତିନି ଜଣ ମହିଳା ସାଙ୍ଗମାନେ ଅଛନ୍ତି ମୁଁ ତାଙ୍କ ସହିତ ବି ଯାଏ। ଯାଏ ଆଉ ଯିଏ ହଉ ଯାହା ସାଙ୍ଗରେ ହଉ ମୁଁ ପଳାଏ। ମତେ ଯିବା ପାଇଁ ବାସ୍ ଗୋଟେ ସା ଥିରେ ଦରକାର କାହିଁକି ନା ଏକୁଟିଆ ଗଲେ ପ୍ରୋବ୍ଲେମ୍ ନା ମାନେ ପ୍ରୋବ୍ଲେମ୍ ମାନେ କିଛି ପ୍ରୋବ୍ଲେମ୍ ସେମିତି କିଛି ନାହିଁ।
ହେଲେ ବି ମାନେ
ଆ ବିନ୍ଦୁସାଗର ଭିତରେ ତମେ ପସ୍ ପଶୁ କୁ ପାଳିତ ପଶୁଙ୍କୁ ନେଇକି ଯାଇପାରିବ?
ଆପଣ ଏ ଯୋଉ ଥାର୍ଡ କ୍ଲାସ ପ୍ରଶ୍ନ ଗୁଡ଼ାକ କାହିଁ ପଚାରନ୍ତି?
ଆରେ ମୋର ଗୋଟେ ପଶୁଟେ ଅଛି ହେଲା। ମୁଁ ଯାଉଛି ମୁଁ ନେଇଯିବି ମୁଁ କହିଲି ମୋର ଗୋଟେ ପଶୁଟା ଅଛି।
ଆପଣଙ୍କ କଥା ଶୁଭୁନି ଆପଣ ଟିକେ କ୍ଲିୟରଲି କୁହନ୍ତୁ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି ମୋର ଗୋଟେ ଛୋଟ କୁକୁରଟେ ଅଛି ହେଲା ପୋଷା କୁକୁର
ଆଜ୍ଞା।
ହଁ ମୁଁ ସେୟା କହିଲି କି ମୁଁ କେବେ ସେଇଠିକି ଯାଇନି ନା ଏତେ। ହଁ ମୁଁ ଯାଆ କହିଲି ଆଉ ତାକୁ ସେଠିକି ନେଇ ହବ କି ମୁଁ ଯାଉଚି ସେ ମୋ ସହ ସେଇଠି ବୁଲିଦବ?
ହଁ ଯାଇହବ। ହେଲେ ଆପଣ ବି କୁକୁରକୁ ବିନ୍ଦୁସାଗର ଭିତରେ ଖେଳେଇବାକୁ ଏତେ ଇଚ୍ଛୁକ କଣ ପାଇଁ ଏତେ ଉ ଉତ୍ତେତ୍ସିତ କଣ ପାଇଁ ଉତ୍ତେଜିତ ଉଲ୍ଲାସିତ ପ୍ରଫୁଲ୍ଲିତ କଣ ପାଇଁ?
ଆରେ ନାଇଁ ମୁଁ ସେୟା କହିଲି ମୁଁ କହିଲି ତାକୁ ସିନା ବାହାରକୁ କୋଉଠି ନେଇହବ ବୁଲିବା ପାଇଁ। ହେଲା? ତ ଭିତରେ ସେଠି କି ମୁଁ ଥରେ ହିଁ ଯାଇଚି ଫାଷ୍ଟ ଟାଇ ପାଇଁ। ପ୍ରଥମ ଥର। ତ ମୁଁ ଯେ ଜାଣିନି ତ ତମେ କହିଲ କି ବହୁତ ଥର ଯାଇଚ ବଲି କାଳେ ଜାଣିଥିବ। ଦେଖିଥବ କାହାକୁ ଏମିତି ଧରି ବୁଲିବାର।
ନା ନା ମୁଁ ଆପଣଙ୍କ ଭଳି ତଦ୍ରୁପ ମଣିଷ ଗୋଟିଏ ହିଁ ଦେଖିଚି। ଗୋଟିଏ ପିସ୍।
ହଉ ଭିନ୍ନ ହବା ସମସ୍ତଙ୍କୁଠୁ ଭଲ ଯେ।
ଆଜ୍ଞା। ଆଜ୍ଞା।
ମୁଁ କହିଲି ସମସ୍ତଙ୍କୁ ଟିକେ ଭିନ୍ନ ହବା ଭଲ।
ହୁଁ।
ଆପଣଙ୍କର କିଏ ମହିଳା ମିତ୍ର ଅଛନ୍ତି?
ନା ନା ମୁଁ ରଖେନି ମହିଳା ମିତ୍ରକିଛି ର ଖିନି ଆଉ ଯୋଉଟା ପୁଣି ଆ କଣ
ସେଗୁଡାକଣ କହିବି ଆଉ? ସେଟା କରିବା ଆଉ ବୟସ ହେଲାଣି କରିବା ଯଉଟା ହେଲେ ଆଉ ପରେ ଆଉ ହଉ
ଆଜ୍ଞା। ଆପଣଙ୍କ ଜୀବନରେ ଆପଣ ମତେ ଲାଗୁଚି ଆପଣ ବହୁତ କମ ମହିଳା ସହିତ ଜଡିତ?
ହଁ ହଁ ସବୁ କଥା ହେଇପାରେନି ମହିଳାଙ୍କ ସହ । ଆଉ ଅଟକିଗଲେ?
ମୁଁ ପଚାରିଲି ଯେମିତି କି
ଯେମିତି କିି ଯେମିତି କିି ଆଉ କଣ ଘରେ ଏ ଘର ମହିଳା ମାନେ ଆ ମା ମା ଆଉ ମାଉସୀ ଏଗୁଡା ଆଉ।
ଶୁବୁନି କଣ କହିଲେ ଘର
କହିଲି ଘରେ ଏଇ ମାମା ହଉ ଆଉ ମାଉସୀ ମାନେ ହୁଅନ୍ତୁ ଖୁଡ଼ି ହୁଅନ୍ତୁ ଏଇ ଏଇମାନଙ୍କ ସହ ମୁଁ କଥା ହେଇପାରେ।
ଓହୋ ଆପଣଙ୍କ ମୋ ସ୍ଵରଟି ପୁରୁଷ ଭଳିଆ ଲାଗୁଚି?
ଏଇଟା କଁ କରିବା ଏଇଟା ଏଇଟା କଁ କହିଲେ ଏଇଟା ଟିକେ କରିବାକୁ ବାଧ୍ୟ। ମତେ ଜଣେ ଦେଇଚନ୍ତି ଇଏ କଁ କହିଲ ସେ ଯୋଉ ଆମର ଟ୍ରୁଥ୍ ଆଣ୍ଡ୍ ଡେଆର୍ ଗୋଟେ ଗେମ୍ ଅଛି।
ଓହୋ।
ଆଉ ତ ବୋଧେ ଡେଆର୍ ରେ ପକେଇ ଦେଇଚନ୍ତି ଆଉ।
ଆଚ୍ଛା। ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଅଛନ୍ତି ଆଉ।
ଆପଣ ଭଲ ଅଛନ୍ତି?
ହଁ ଅଛି ଅଛି ଭଲ ଅଛି।
ଆଚ୍ଛା। ଆଉ ଆପଣଙ୍କ କଲେଜରେ ପଢାପଢି କେମିତି ଚାଲିଛି?
ପଢାପଢି କମ ଏ ଟିକେ କେସ୍ ଅଧିକ ହେଇଯାଉଚି ଆଉ।
ଓହୋ।
ଉଁ।
ଆଚ୍ଛା।
ଏବେର ଛାତ୍ର ଜୀବନ ଆଉ ଆଗର ଛାତ୍ର ଜୀବନ ବିଷୟରେ ବହୁତ୍ ଫରକ୍ ଅଛି।
ଓହୋ ହଁ ସେଇଟା ତ ଆପଣ ଠିକ୍ କଥା କହିଲେ।
ଫରକ୍ ଯେ ଭିତରେ ଗୋଡ ପୂୁରେଇଲେ ଗୋଡ ବି ହଜି ଯାଉଚି।
ଓହୋ ହଉ ମୁଁ ରଖୁଚି।